ହ୍ୟାଲୋ।
ହୁଁ।
ସ ନମସ୍କାର।
ନମସ୍କାର।
ଆ କଣ କରୁଛନ୍ତି ସାର୍। ଏଇ ଆମେ ଆମର ଅ ଏ ଟିକ କାମ ଟିକେ ଅଛି ଟିକେ ତ ଇଆଡେ।
ଖାଇବା ପିଇବା ଖାଇବା ପିଇବା ହେଲାଣି?
ନାଇଁ ରୋଷେଇ କରିନୁ ଆହୁରି ରୋଷେଇ କରିବୁ ଆଉ।
ଆ ଆଉ ବୁଲିବାକୁ କ ପ୍ଲାନ ଅଛି କି, ଏ ପୁରୀ ଯିବୁ ବୋଲି ଭାବିଛି। ଯିବେ କି ପୁରୀ।
ପୁରୀ ଏ ରଥଯାତ୍ରା ପାଇଁ
ହଁ ରଥଯାତ୍ରା ପାଇଁ ପୁରୀ।
ହଁ ଭଲ ହୁଏନ୍ତା ଗଲେ ଯେ ଆଉ ସମୟ ନାହିଁ ସମୟର ଘର ବା ବର୍ତ୍ତମାନ କୁ।
ହଁ ଯିବା ଆଉ। ହେଲା ଯାଇଥିଲେ ଭଲ ହୁଅନ୍ତା ଟିକେ ସମସ୍ତେ ମିଶି ଯାଇଥାନ୍ତେ ଟିକେ ବସରେ ଯାଇଥାନ୍ତେ।
ଆଚ୍ଛା ଆଚ୍ଛା ଟ୍ରେନ ନା ସୁବିଧା।
ଟ୍ରେନ ଟ୍ରେନରେ ଗହଳି ହବ ବସରେ ପଳେଇଲା
ହଁ।
ହୁଁ। ସେଇଠୁ ବସ ରେ ଏଇଠୁ ପଳେଇବା ବସ ରେ ସେଇଠୁ ବସଷ୍ଟାଣ୍ଡରେ ରହଲିବା ସେଇଠୁ ଅଟୋ ଧରିକି ସେଠୁ ଡାଇରେକ୍ଟ। ମନ୍ଦିର ପାଖକୁ ପଳେଇିବା। ମନ୍ଦିରରୁ ସେଇଠି ଗଲେ ରଖିକି ମନ୍ଦିର ଦର୍ଶନ ପାଇଁ ଲାଇନ ନଗେଇଦବା ଲାଇନ ନଗାଇଲା ପରେ ଯେତେ ମିନିଟ ଜଗିବା ପଡା ଜଗିବାକୁ ପଡିବ ସେଠି ଆଉ ଗହଳିଆ ଆଉ। ଯେତେବେଳେ ଦର୍ଶନ ହବ ଏଗାରଟା ବାରଟା ଘଣ୍ଟେ ହବ ସେ ଉପରେ ପ୍ରସାଦ ଖାଇବା। ତାପରେ ଭିତରେ ମନ୍ଦିର ବୁଲାବୁଲି କରିବା।
ଆଚଛା ଆଛା ମନ୍ଦ ବୁବେ ତାେଲେ ଆପଣ ଯାଇକି ସେଥିରେ ଆଛା ଆଉ କଣ ସେଥିରେ ବୁିବାକୁୁଣି ଅଛି ସମୁଦ୍ର ତଟ ମସଲା ଆ ଯିବା ପ
ସମୁଦ୍ର ଅଛି ସେପଟେ କୋଣାର୍କ ପାଖରେ ଅଛି କୋଣାର୍କ ମନ୍ଦିର।
ଆଚ୍ଛା ଏଇ କୁହ ଆମର ପୁରୀ ପୁରୀ ମନ୍ଦିର ବିଷୟରେ ଯହାର ଇତିହାସ ସେ କଣ ଜାଣିଛନ୍ତି କି? କିଏ କରିଥିଲା କେବେଣ କରିଥିଲା?
ଏଇଟା ତ ବହୁତ ପୁରୁଣା ମନ୍ଦିର?
ହ।
ହୁଁ।
ତାହେଲେ କୁହନ୍ତୁ କଣ?
ହ ଚୋଡ କଣ କରିଦବ ସେ ଟାଇମ ରେ ଅନନ୍ତ ବର୍ମମ ଚୋଡ଼ଗଙ୍ଗା ଦେବ। ସେ ଟାଇମିରେ କରିଥିଲେ ମନ୍ଦିର ହୁ। ଏ ଆମର କୋଣାର୍କ ମନ୍ଦିର ଲାଙ୍ଗୁଳା ନରସିଂହ ଦେେବ।
ଆଚଛା ଆଉ କପିଳେନ୍ଦ୍ର ଦେବ କଣ କରୁଥିଲେ କପିଳନ୍ଦ୍ର ଦେବ କଣ କରିଥିଲେ?
କପିଳନ୍ଦ୍ର ଦେବ।
ଆଚଛା ହଉ ସାଙ୍ଗେ ସାଙ୍ଗେ ମୁଁ ଇଏ କରିଥିଲି ନା ହଁ କୁହନ୍ତୁ ତାପରେ।
ହଁ ତ ବୁଲାବୁଲି କରିକି ଯିବା ଆସିବା ବୋଲି କହୁଥିଲି ସେଠି ଚନ୍ଦ୍ରପାଗା ଆଡେ ଯିବା ବୁଲାବୁଲି କରି ଆସିବା ସୂର୍ଯ୍ୟ ସୂ ସୂର୍ଯଯ୍ୟସ୍ତ ଦେଖି ଆସିଥାନ୍ତି ଟିକେ ଭଲ ପ୍ଲେସ ସେଠି ପିକନିକ ଫିକନିକ ଯାଉଛନ୍ତି ଲୋକମାନେ। ନୂଆ ବର୍ଷରେ ଗଲା ବର୍ଷ ଯାଇଥିଲୁ ପିକନିକ ଫିକନିକ ଲୋକ ଭିଡ ଥିଲେ। ରୋ ସେେଇ କ ଥିଲେ ଖାବା ପିଇ କରୁଥିଲେ ସେଇଠି ବି ଆମେ ଯାଇଥାନ୍ତେ ବୁଲାବୁଲି କରିଥାନ୍ତେ।
ଆଛା ଆଛା ତାହେଲେ ଆଉ ରଥଯାତ୍ରାର ମହିମା କଣ କେମିତି ଟିକେ ଜାଣ। ଯଦି କହିପାରିବେ କାହିଁକରାଯାଏ ରଥଯାତ୍ରା କୋଉଠି କଣ କେମିତି ହୁଏ ବେବସ୍ତ ତାର ସବୁ କୋଉ ଜିନି ହୁଏ।
ହଁ ଏବେ ତ ଆଷାଢା ମାସରେ ହବ। ରଥଯାତ୍ରା ହୁଁ। ଆଉ ରଥ ତ ଗୋଡା ହେଇଗଲାଣି ଏବେ ପୁରୀରେ।
ଆଚଛା ରଥ କେବଳୁ ଆରମ୍ଭ ହୁ ଗଡାଡି ମାନ ଅଖିତୃତୀୟ ସମୟରୁ ରଥ ତିଆରି ଆରମ୍ଭ ହୁଏନା ବୋଧେ?
ହଁ ତାପରଠୁ।
ହ
ତାପରେ ସବୁ ରୀତି ନିିୟମ ସରିଲା ପରେ ଦେବସ୍ନାନ ଅଛି ତାପରେ ସବୁ ବିଭିନ୍ନ ପ୍ରକାର ଇଏ ଅଛି ସେ ସବୁ ସରିଲା ପରେ ରଥଯାତ୍ରା ଷ୍ଟାର୍ଟ ହବ। ଗୁଣ୍ଡିଚା ଦଡା କହୁଛନ୍ତି। ହୁଁ ରାତିରେ ସେଇଠି ଯାଇକି ମ ପୂ ପର୍ବ ତାଙ୍କ ମାଉସୀ ଘରେ ରହିବେ ସେଇଠୁ ଆଥରେ ଆସିଲେ ଆମର ଆସିଲା ବେଳେ ବାହୁଡ଼ା କହୁଛନ୍ତି ସେଇଟାକୁ ସେଇଠି। ହ। ପ୍ରବଳ ଭିଡ ହଉଛି ପୁରୀରେ ରଥାତ୍ରା ଟାଇମ ରେ ବାହାର ଫରେନ୍ ଆସଛନ୍ତି ଆଉ ବୁଲାବୁଲି କର ଯାଉଛନ୍ତି। ତ ଆମେ ବି ଯିବା ଟିକେ ଗୋଟେ ଟିକେ ସ୍ଥାୟୀ ଭାବେ ଟିକେ ରହିବାକୁ ଟିକେ ରୁମ ଫୁମ ନେଇକି ସେଠି। ବୁଲାବୁଲି କରିବା ପସା
ଯେ ରଥଯାତ୍ରା ରଥଯାତ୍ରା ପୁଣି ଆମର ଆରମ୍ଭ ହୁଏ ଯଉ ସମୟରେ ସେହି ସମୟରେ ତିନି ଠାକୁର ବାହାର ବାହାରକୁ ଆସନ୍ତି। ଆଉ ଲୋକମାନାନଙ୍କୁ ଦର୍ଶନ ଦେଇଥାନ୍ତି ଆଉ ଶ୍ରଦ୍ଧାଳୁ ମାନେ ଯାହା ଦେଖିକିରି ବହୁତ ଖୁସି ହୁଅନ୍ତି।
ପ୍ରବଳ ଭିଡ ହୋଉଥାଏ ଲୋକମାନେ ଦେଖିବା ପାଇଁ ବହୁତ ଦୂର ଦୂରରେ ଆସୁଛନ୍ତି ଲୋକମାନେ।
ଆଚ୍ଛା ଆଚ୍ଛା ଆ ହାଁ ଆପ ସେଠି ପ୍ରସାଦ କେମିତି? କେମିତି କଣ ମିଳେ?
ପ୍ରସାଦ ସେଇଠି ଦିନ ରାତି ସେଇଠି ରୋଷେଇ ହୋଇଥାଏ।
ହୁଁ ହୁଁ।
ପ୍ରସାଦ ଅଭଡ଼ା। ଯୋଉଟା ଅଭଡା କହୁଛନ୍ତି, ତ ଲୋକମାନେ ଖାଇବା ପାଇଁ ଦୂର ଦୂର ଆସଛନ୍ତି, ଲୋକମାନେ ଆଉ ଘରକୁ ବି ଆଣୁ ଆଣୁଛନ୍ତି ସେହଠୁ ବୁଝିଲେ?
ହଁ
ହୁଁ ସେଠି ବହୁତ ଗୁଡେ ଲୋକ ଅଛନ୍ତି ସେବାୟତ ଯୋଉଟା କି ଭଗବାନଙ୍କର ସେବା କରୁଛନ୍ତି ତାଙ୍କର ରୋଷେଇବାସ କରୁଛନ୍ତି ଆଉ ଆଉ ପୂଜା ପୂଜି ଯାହା କିଛି ପ୍ରସାଦର ପରିବା କଟାରୁ ଧରିକି ପ୍ରସାଦ ହଁ ପ୍ରସ୍ତୁତ ପର୍ଯ୍ୟନ୍ତ ସବୁ ସହଯୋଗ କରୁଛନ୍ତି, ସେଠି
ହୁଁ ହୁଁ ହୁଁ ହୁଁ ହୁଁ।
ସେଠିକାର ପ୍ରଶାସନିକ ବ୍ୟବସ୍ଥା ମଧ୍ୟ ବହୁତ ଭଲ।
ଆଚ୍ଛା କେମିତି କଣ ପଇସା ନେବେ ତାହା ରହିଛି ସେମାନଙ୍କ ବିଷୟରେ?
ଏବେ ତ ପୁ ଏବେ ପୁରୀ ଏବେ ପୁରୀ ରଥଯାତ୍ରା ପାଇଁ ଅଁ ସ୍ପେସିଆଲ ମିଟିଂ ବସିଛି ସେଇଠି ଯେମିତି ଟ୍ରାଫିକ ସମସ୍ୟା ରହିବନି। ପାର୍କିଂ ସମସ୍ୟା ରହି ପା-ପ୍ରା-ପ୍ରାର ମରଂ ସମସ୍ୟା ରହିବନି। ବୁଝିଲେ ଗହଳି ଟୋଟାଲ ରହିବନି। ଲୋକମାନେ କିଭଳି ଉଁ ଫ୍ରିରେ ଦର୍ଶନ କରିବେ ସେ ସବୁ ସୁବିଧା ସବୁ ଏବେ ହେଇଛି।
ଆ ମୁକ୍ତ ଭାବେ ଦର୍ଶନ କରିକି ଆସିପାରିବେ ନାଇଁ କି? ଆଚ୍ଛା ଆଚ୍ଛା।
ଆରାମସେ ଦର୍ଶନ କରି ଆସିବେ ହୁଁ। ତ କେବେ ଟାଇମ ଟିକେ ବାହାର କରନ୍ତୁ ଯିବାକୁ ବୁଲିବାକୁ।
ହୁଁ ହୁଁ ଯିବା ଯିବା। ହୁଁ ଆଉ କଣ? ଯିବା ସେଇଠି ପାଖରେ ଅନ୍ୟ ପାଖରେ ପାଖରେ କଣ ଅଛି?
ପାଖାପାଖିରେ ଏମତି ଚନ୍ଦ୍ରଭାଗା ଅଛି କୋଣାର୍କ ଅଛି ତ ସେ ପୁରୀରେ ହିଁ ଅଛି ସ୍ଵର୍ଗଦାର ଯୋଉଠି ଲୋକମାନଙ୍କୁ ଇଏ କରାଯାଉଛି ସେଇ ପା ପାଖାପାଖି ଏ ସମୁଦ୍ର ପାଖରେ ହୁଁ ଠିକ ବୁଝିଲେ ସେଇଟା ସେଇଟା। ତ ଅଁ ସେଇଟା ବି ବୁଲିବା ଆସ ସବୁ ହବ ଉ ଆଉ ପୁରୀ ବେଳାଭୂମି ପ୍ରସିଦ୍ଧ। ସେଥିରେ ହଁ ସେଇଥିରେ ବୁଲାବୁଲି କରିଆକୁ ହବ ଦେନ ଚନ୍ଦ୍ରଭାଗା ଚନ୍ଦ୍ରଭାଗାରେ ଶୁଣିଥିଲି ସୂର୍ଯ୍ୟ ପ୍ରଥମେ ଉଦୟ ହଉଛି ସେଠାରେ। ହଁ ସେଇଠୁ ସେଇଠି ପ୍ରଥମେ ଦର୍ଶନ ସେଠି ପ୍ରଥମେ ଦେଖିବାକୁ ମିଳି ଅଛି ଦେନ ସୂର୍ଯ୍ୟ କିରଣ ପ୍ରଥମ କିରଣ ସୂର୍ଯ୍ୟ ମନ୍ଦିରରେ ପଡୁଛି। ସେଥିପାଇଁ ସେଠି ସୂର୍ଯ୍ୟ ମନ୍ଦିର ବୋଲି ସେଟି ସେଠି ଏବଂ ଗଢା ହୋଇଛି ଆଗରୁ। ପ୍ରଥମ କିରଣ ସୂର୍ଯ୍ୟ ହୁଁ। ଲାଙ୍ଗୁଳା ନରସିଂହ ଦେବ ସେଇଠି ପ୍ରତିଷ୍ଠା କରିଥିଲେ।
ଆଚ୍ଛା ଆଚ୍ଛା।
ମୁଣ୍ଡ କାଟ ହବ ବୋଲି କହିଥିଲେ। ବିଶୁ ମହାରଣା ସେ ଯେ ମେନ କାରିଗର। ତାଙ୍କ ପୁଅ ସେହି ମନ୍ଦିରର ଚୁଡ଼ି ଉ ଲଗେଇଥିଲେ ଚୁଡ଼ି ମାରିଥିଲେ ହୁଁ ତାପରେ ସେଇ ସମୁଦ୍ର କୂଳକୁ ଡେଇଁ ପଡି ଥିଲେ ଧରମା ବୋଲି ଜିତିଥିଲାଟେ ଶୁଣିଥିବେ ବହି ଆମର ପିଲାମାନେ ବି କାହିଁକି ନା, ଯଦି ଜାଣିବେ ଯଦି ଯେ ବାରଶହ ବଢ଼େଇ ଗୋଟେ କାମ କରିପାରିଲେନି ଯେଉଁ କାମଟା ସେ କାମଟା ଗୋଟେ ଛୋଟ ପିଲା ଲା ବୋଲି ବାର ବର୍ଷର ପିଲା କରିଦେଲା ବୋଲି ପୁଣି ଜାଣିଲେ ତାଙ୍କ ମୁଣ୍ଡ କାଟା କରିଦେବେ ବୋଲି ପୁଣି ସେଇ ମୁଣ୍ଡ କାଟା ହିଁ କରିବେ ବୋଲି ସେ ସେମାନଙ୍କୁ ବଞ୍ଚେଇବା ପାଇଁ ଧରମା ସମୁଦ୍ରକୁ ଡେଇଁ ପଡିଲା। କୋଣାର୍କ ମନ୍ଦିର ଉପରୁ ଚୋଳ ମାରି ସାରିଲା ପରେ ହୁଁ ସମୁଦ୍ରକୁ ଲମ୍ଫ ମାରି ଡେଇଁ ପଡିଲା। ସେଥିରେ ଯାହାଫଳରେ ବାରଶହ ବଢ଼େଇର ମୁଣ୍ଡ କାଟ ହେବାରୁ ବଞ୍ଚିତ ହେଇଗଲା।
ହେଲେ ତାପରେ ରାଜା କଣ ଜାଣି, କଣ କହିଲେ
ରାଜା ଖୁସି ହେଲେ ରାଜା ଅ ପ୍ରଶଂସା ଦେଲେ ବିଶୁ ମହାରଣା ଯୋଗୁ ଏମିତି ହେଲେ କିନ୍ତୁ ପ୍ରକୃତ ସତେ କଥା ଜାଣ ନଥିଲେ ବାର ବର୍ଷ ବଷର ପିଲା ଗୋଟେ କୋଣାର୍କ ମନ୍ଦିରରେ ଚୁଳି ମାରିଛି ବୋଲି
ହଁ
କାରୁକାର୍ଯ୍ୟ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ କିପରି ଭାବରେ ପଥରରେ ଖଣ୍ଡନ ଖୁଟେଇକି କିପରି ଭାବରେ ବନା ଯାଇଛି ସେଇ ଆକର୍ଷଣୀୟ ଦୃଶ୍ୟ ଗୁଡାକ ସବୁ ଯେମିତି ହ ଅ ଚକ ଚକରେ ସମୟର ବର୍ଣନା କରେଇଛି ଆପଣ ସେଟା ଯିବେ ବୁଲିବାକୁ ଦେଖେଇଦେବେ ସେଠି ଲ କଛନ୍ତି ଆପଣଙ୍କୁ ମନ୍ଦିର ବିଷୟରେ କୋଣାର୍କ ମନ୍ଦିର ବିଷୟରେ ତାର କାରୁକାର୍ଯ୍ୟ ବିଷୟରେ ସବୁ ବର୍ଣ୍ଣନା କରି ଭଲସେ ଆପଣ ବୁଝେଇଦବେ କଉଟା କେମିତି କଣ ହେଇଛି, ଏଇଠି କଣ ହେଇଛି, ସେଠି କଣ ହେଇଛି, ଏଇଟି ର ମିନିଙ୍ଗ କଣ? ସେଇଟା ର ମିନିଙ୍ଗ କଣ? ବିଭିନ୍ନ ପ୍ରକାର କଲଚର ଆପଣଙ୍କୁଠି ଦେଖିବାକୁ ମିଳିବ ଦେବତା ଦେବୀ ସେମାନଙ୍କୁ ଦେଖିବାକୁ ମିଳିବ ସେଠି ସବୁ ମନ୍ଦିରରେ ସବୁ ପଥରରେ ସବୁ ବ୍ଲାକ୍ ପଗୋଡା ବଲିରି କହୁଛନ୍ତି ଯେମିତି ଆମର ପୁରୀ କୁ କହୁ ହୁ ହ୍ଵାଇଟ୍ ପଗୋଡା ସେମିତି କୋଣାର୍କ କୁ କହୁଛନ୍ତି ବ୍ଲାକ୍ ପଗୋଡା
ଆଚ୍ଛା ଆଚ୍ଛା। ସେଥିରେ ଗୋଟେ ଶୁଣିଥିଲି ଗୋଟେ ଗୋଟେ ବଡ ବଡ ମାଗନେଟ ଲାଗଥିଲା
ଲାଗିଛି ବୋଲି ହଁ ସେଇଟା କହୁଛନ୍ତି, ମାଗନେଟ ଲାଗିଛି ଯୋଉ ପ୍ଲେନ ଯାହା କିଛି ଉପରାଡ଼ ଗଲାବେଳେ, ସେଇଟା ତାକୁ ଟିକେ ଆଟ୍ରାକ୍ଟ କରୁଛି, ସେଥିପାଇଁ ବୋଲି ସେ ଉପରେ ଯାଉନାହିଁ। ମୁଁ ଶୁଣିଥିଲି ସେଇଠି ବି ବହୁତ ଥର ଇଂରେଜ ମାନେ ସେଇଟା ବି ଇଏ କରିବାକୁ ଆସିଥିଲେ ବଟ ହେଇପାରିଲାନି ସେଇଟା ତାର ସେମିତି ଅଛି ମିଷ୍ଟ୍ରି ହେଇକି ସେଇଠି
ମୁଁ କଣ ଶୁଣିଛି ଯେ- ସେଠା ଯୋଉ ଯେତି ଥିଲା ଆମର ଚୁମ୍ବକୀୟ ଶକ୍ତି ଦାସି ଥିଲା ସେଇ ସମୟରେ ଯିଏ ଯଦି ଯେତେ ପ୍ରକାର ଜାହାଜ ସବୁ ସେଇ ବାଟ ଦେଇ ଯାଆନ୍ତି ତାହେଲେ ସେମାନଙ୍କର ଗତିପଥ ବଦଳାଇ ଦେଇଥାଏ ତେଣୁ ସେ ତେଣୁ ସେ ସେଥିପାଇଁ ସେମାନେ କଣ କଲେ ହେଇ ଜିନି କକୁ ଏଡାଇବା ପାଇଁ ସେଇ ମନ୍ଦିର ର ଚୂଳ କକୁ କଣ କରିଥିଲେ ଭଙ୍ଗନ କରିଥିଲେ ଇଂରାଜୀ ମାନେ ତେଣୁ ସେଇ ମନ୍ଦିର ବର୍ତ୍ତମାନ ଅଧଙ୍ଗରେ ବର୍ତ୍ତମାନ ବୋଧେ ରହିଅଛି ବୋଧେ
ହୁଁ ବିଶେଷ ଭା ଏବେ ଭଗ୍ନା ଭଗ୍ନା ଅବଶେଷ ରେ ହେଇଗଲାଣି ମନ୍ଦିରଟି ତଥାପି ପର୍ଯ୍ୟଟକ ମାନଙ୍କର କେବେ ବି ଅଭାବ ନାହିଁ ସେଠି ମାନେ ଦେଖିବା ପାଇଁ ଲୋକମାନୋନେ ବହୁତ ଦୂର ଦୂର ଆଛନ୍ତି
ଆଚ୍ଛା ଆଚ୍ଛା ହେଲେ ଅନ୍ୟ ଦେଶ ମାନଙ୍କ ବାହ୍ୟ ଦେଶ ମାନଙ୍କୁ ଲ
ଲୋକମାନାନଙ୍କୁ ଆକର୍ଷିତ ହଉଛନ୍ତି ପର୍ଯ୍ୟଟକ ମାନେ ଆକର୍ଷିତ ହେଇକି ପୁରୀ କୋଣାର୍କ ଏଗୁଡା ସବୁ ଦେଖିବାକୁ ବୁଲିବାକୁ ଆସୁଛନ୍ତି ବିଭିନ୍ନ ଦର୍ଶନୀୟ ସ୍ଥାନ
ଆଚ୍ଛା ଆଚ୍ଛା ହଉ ସାର୍ ହଉ ସାର୍ ଯଦି ଆଉ ରେ ପୁଣି ସମୟ ସମୟ ପାଇଲେ ସାର୍ ପୁଣି ପରବର୍ତ୍ତୀ ସମୟରେ ଆପଣଙ୍କ ବି ଆପଣଙ୍କ କୌଣସି ଜାଗା ଅଛି ମତେ ଟିକେ କହିବେ ମୁଁ ଆପଣ ସମ ଯିବି ବୁଲିବା ପାଇଁ
ଯୋଗାଯୋଗ କରିବି ଆମେ ଯିବା ପୁରୀ କୋଣାର୍କ ଏଗୁଡାକ ସବୁ ବୁଲିକି ଆଉ ଆସିବା କଣ କହୁଛନ୍ତି ଠିକ୍ ଅଛି ଆଜ୍ଞା ଠିକ ଅଛି ରହିଲି ହଁ